ହ୍ୟାଲୋ।
ହ୍ୟାଲୋ କଣ କରୁଛୁ?
ହ ଏଇଢ଼ି ସରିଛି।
ହୁୟା।
ପୁଅ ଶୋଇଛି।
ଶୋଇଛି ହଇରାଣ କରୁଛି ନା ତତେ କରୁନି।
ହଇରାଣ ଛୁଆ ନାମା ତ ହଇରାଣ ଆଉ।
ଉଁ ହୁଁ ହୁଁ ସେ କୁନିରେ ନା କଣ ହଇରାଣ କରିବା।
ଉଁ ହୁଁ କୁନିଟା ବେଶି ଛୋଟ ସାପର ବେଶୀ ବିଷ ଜାଣିନକି।
ହୁଁ ନାଁ ସେଚୁ କନିଆଟା କିଛି ହଇରାଣ ପୁଅ ମାନେ ଟିକେ ଦୁଷ୍ଟ ହୁଅନ୍ତି। ସେମାନଙ୍କ ପାଇଁ ଟିକେ ରେଷ୍ଟ୍ରିକସନ୍। ସବୁ ଜିନିଷରେ ଟିକେ ମାନେ ଇଏ କରିବା ପାଇଁ ପଡେ ତାଙ୍କୁ। ଯତ୍ନ ରଖିବା ପାଇଁ ପଡେ। ତା ଦେହ ଭଲ ଅଛି ତ?
ହଁ ଭଲ ଅଛି।
ତୁତ କଣ ଖାଇଛୁ?
ଖଇଥିଲି ଭାତ
ଆଉ କଣ?
ହଁ ବାଲି ଆଉ ପୋଟଳ ଭଜା, କୁନ୍ଦରି ଭଜା, ଶାଗ। ହଁ ଭଜା ଆଉ ଗୋଟେ ହେଇଥିଲା ଆଳୁ ବଢ଼ି ଇ ଝୋଳ ହେଇଥିଲା। ଆଉ କାଙ୍କଡ କଷା ହେଇଥିଲା।
ଏତେ ରୋଷେଇ କିଏ ତୁ କରୁଛୁ ନା ତୋ ଶାଶୁ ବନାଉଛନ୍ତି।
ମୁଁ ସବୁ ବନେଇଥିଲି ଶାଶୁ ଖାଲି କାଙ୍କଡ କଥିଲେ ଆଉ ସବ ମୁ କରି
ଓହୋ।
ମୁଁ ରୋଷେଇରେ ଫାଷ୍ଟ ସି ସବୁ ସିଏ ତ ବାହର କାମ ଫାମ କରୁ ଛନ୍ତି ନାଁ। ତାଙ୍କୁ ବି କାମ ସେ କରିୁଛନ୍ତି ତାଙ୍କୁ ବି ଟାଇମ କାଇଁ। ମିଶେଇ ସଜେଇକିନି କରୁ କରିଦିଅନ୍ତି ଯେତେବେଳେ ଯେମିତି।
ଅଁ ହଁ।
ଛୁଆକୁ ଧରିଲା କିଏ ରୋଷ କଲା ଏମିତି ସବୁ ମିଶେଇକି କରୁ ଆଉ।
ଆଉ କଣ କଥା।
ଆଉ କଣ ହବ ଆଉ ତୋର କଣ ଖବର ଭଲ।
ମୋର ଭଲ ସେମିତି ଚାଲିଛି ଆଉ। ଅଫିସ୍ ଘର ଝିଅ ସବୁ ଜିନିଷ ଚାଲିଛି ଆଉ।
ହୁଁ ହୁଁ ଗରମ କେମିତି ହଉଛି ତମ ଆଡେ।
ଗରମ ବହୁତ ମାତ୍ରାରେ ହେଉଛ ବହୁତ ଏକ୍ସେସ୍ ଗରମ। ଥାର୍ଟି ଫାଇଭ୍ ଫର୍ଟି ଡିଗ୍ରୀ ସେଲସିୟସ୍ ରେ ଖରା। ମାନେ ଅସମ୍ଭାଳ ଗରମ ଏପଟେ।
ହୁଁ।
ଗରମ ହେଲା ଭଳିଆ ବହୁତ୍ ଗରମ
ଗରମ ହୁଏ।
ଭୁବେଶ୍ବରରେ ବା ବହୁତ ଗରମ। ତିନି ତାରିଖ ବି ଛୁଆଙ୍କର ସ୍କୁଲ ଖୋଲାଅଛି। ଏଗାରଟା ପର୍ଯ୍ୟନ୍ତ କେମିତି ଛୁଆ ସବୁ ସ୍କୁଲରେ ରହିବେ ଚିନ୍ତା।
ହଁ ତ ଆଉ କଣ କରାହବ।
ଏଇଆ ମୋ ଝିଅ ଟିକେ ପାଠ ପଢାରେ ହଁ ହଇରାଣ କରୁଛି ଏଇନା ଟିକେ ତାର ମନେ ରହୁନି ମାଡ ଖାଉଛି ଏଇ ଜିନିଷ ଆଉ କଣ।
ଛୁଆ ଆଉ କଣ କରିବ। ମୋ ଦାଦାଙ୍କଝିଅ ଟା ସେମିତି। ଛୋଟବଳେ ସେନ୍ ଥିଲା ତା ଟୋଟାଲ ମନେ ରହେନି ସେଟା କେତେ ଛେଚା ଖାଉଥିଲା। ତାପରେ ଏଇନା ଦେଖିଲା ବେଳକୁ ହେଇଗଲାଣି ଠିକ୍ ଠାକ୍।
ଛୋଟବେଳେ ଟିକେ ପାଠ ଭୁଲିଯାଆନ୍ତି ପିଲାମାନେ ଯେତେ ଥର ପଢ଼ିବେ ସେତେ ଥର ବୁଲିଯିବେ। କାରଣ ସେ ଟାଇ ଟା ପିରିୟଡ ଟା ହଉଛି ସେଇଆ।
ହଁ ହବ।
ନିଜେ ଯାହା ପାଠ ପଢିକି ଇଚ୍ଛା କରିବେ ନା ଆଉ ତୁ ଏମତି ଜବରଦସ୍ତ କରିନେ କେତେ କଣ ହବ।
ଆମେ ମାନେ କେତେ ପାଠ ପଢିଲା ବେଳେ କେତେ ମନେ ରଥିଲେ ଧ୍ୟାନ ଦେଇ କଥା ହଉଥିଲେ। ପାଠ ପଢ଼ୁଥିଲେ କହନି ଆମେ ତ ସେମିତି ଦୁଷ୍ଟ ହଉଥିଲେ। ଚଗଲା ହଉଥିଲେ, କେତେ କଣ ଇଏ କରୁଥିଲେ।
ଛୋଟ ଛୁଆଉ ଯୁଆଡେକୁ ଯିବେ ଥର ଥର ତାଙ୍କୁ ବି ସିଆଡେକୁ ଛାଡିବୁ। ସବୁବେଳେ ପୁରା ପ୍ରେସର ଟା କରିବା କଥା ନୁହେଁ। କରିବ ପ୍ରେସର ତା ମାନେ ନୁହଜେ ନୁହେଁ ଯେ ଟୋଟାଲ ସାଢୀ ଦ କିଲୋ ମଟା?? ପଢିବ କିନ୍ତୁ ଅଧିକ ପ୍ରେସର ଟିକେ ଦେନ ଭଲ ନୁହଁ ପଢୁଛନ୍ତି। କେତିକି ସମୟ ପଢୁଛନ୍ତି ପଢ଼ାନ୍ତୁ।
ଅଧିକା ପ୍ରେସର ଦିଆହଉଛି ଟିକେ ଟିକେ ମାନେ କଣ? ତାର ପାଠ ପଢ଼ିବାର ମାନେ କଣ ବେଶୀ ଟିକି ମୋବାଇଲ ପ୍ରତି ସେଇ ଇଣ୍ଟ୍ରେଷ୍ଟେଡ ମୋବାଇଲକୁ ସେ ଟିକେ ବେଶୀ ପ୍ରାୟୋରିଟି ଦେଇ ଦଉଛି। ନହେଲେ ଆଉ କିଛି ନାହିଁ। ଛୋଟ ପିଲା ଟିକେ ମୋବାଇଲ କୁ ବେଶୀ ଦେଖୁଛି ଆଉ। ରଜରେ କଣ କେମିତି ଇଏ ହେଇଥିଲାଏ ଥର ସେପଟେ?
ରଜ ତ ସବୁଆଡେ ଭଲ ହେଇଚି। ଆରେ ଶୁଣିବାକୁ ଯାହା ପାଉଛି କୁଆଡେ ଯାଉଛି ନା କଣ। ପୁଅ କୁ ଛାଡିକି କୁଆଡେ ଯିବୁ ଛଅ ମାସ ହେଇଥିଲେ ଯୁଆଡେ ଯାଇଥାନ୍ତୁ। ସମୁଦାୟ ତିନି ମାସର ଛୁଆ ତିନି ମାସ ପୁରୀ ନେଇ।
ଅଁ ହଁ।
ଏଇ ବାଇଶି ତାରିଖ ରୁ ତିନି ମାସ ପୁରିବ। ସିଏ ତ ଆଉ ତାକୁ କୁଆଡେ ନେଇକି ଯିବୁ।
ଆଜ୍ଞା। ତ ତାକୁ ତ ନେଇକି ବୁଲିବା ପାଇଁ ଯାଇ ବିି ପାରିବୁନି ନା ଛୋଟ କୁନି ଛୁଆ ତାକୁ କୁଆଡେ ନେଇକି ବୁଲିବାକୁ ଯିବୁ।
ହୁଁ।
ଆଉ କଣ ଭାଇ ଏବେ କୋଉଠି ଅଛନ୍ତି?
ଯୋଡ଼ା।
ତୁ କେବେ ପୁଣି ଯୋଡ଼ା ଯିବୁ?
କୁନି ଛୁଆକୁ କୁଆଡେ ଧରିକି ସେପଟ ଜାଗା ସେପଟ ଏରିଆ ଏତେ ବି ଇଏ ନୁହ।
ମାନେ ବେଶୀ ଇଏ ହେଇଥିବ ନା।
ହୁଁ। ଏଇଠି ରହିଁ ଅଛି ତ ଆଗେ ଛୁଆ ବଡ ହଉ।
ହଁ ହ। ଯିବ ବୁଲିବ ଏଞ୍ଜୟ କରିବା ଆଉ କଣ ଅଛି ହୁ ହୁଁ। ବର୍ଷେ ଖଣ୍ଡେ ହେଇଗଲେ ପୁଅଟାକୁ ଯିବୁ ଆଉ ତାର ନାଁ କଣ ଦେଇଛୁ ପୁଅର?
ପୁଅ ନା ରୁଦ୍ରାଂଶ ଡାକୁଛୁ ରିଷୁ।
ଭଲ ନା ଦେଇଛ। ଏଇନା କେବଳ ମଦର ଫିଡ଼୍ କରୁଚି ନା ସିଏ?
ହଁ।
ହଁ ବାହାର ଖାଇବା ପାଣି ପାଣି ଦଉନଥିବ?
ନା ନା।
ଓ ହୋ, ତୋ ଦେହ ଭଲ ଅଛି ନା?
ହଁ ଅଛି ଭଲ।
ଓ ହୋ ଆଉ ତୋ ଶାଶୁଙ୍କ ଦେହ ଭଲ ଅଛି ତ?
ହଁ ଭଲ ଅଛି।
କଁ କରୁଛନ୍ତି ସେ?
ଶୋଇଥିଲେ ଏବେ ବୋଧେ ଉଠିକି ଗଲେ କି କଣ ଛାତ କୁ ଲୁଗା ତୋଳି ଯାଇଥିବେ।
ଉଁ ହୁଁ ପୁଅ ରାତିରେ ଶୋଇ ପଡୁଛି ନା ହଇରାଣ କରୁଛି ଉଠୁଚି?
ଏବେ ଶୋଉଛି ତ ଏ କେତେ ଦିନ ହେଲା ଫାଷ୍ଟରେଟର ଶୋଉନଥିଲା ଦିନ ରା ତି ଓ ସ
ଥ୍ରୀ ମନ୍ଥ ପର୍ଯ୍ୟନ୍ତ ଦି ମାସ ଖଣ୍ଡେ ସିଏ ଖାଲି ମାନେ ଦିନ ବେଳା ଶୋଇବ ରାତିରେ କାନ୍ଦିବ।
ଦିନ ବେଳା ବି ଶୁଏ ନେଇଁ ଦିନ ବେଳେ ବି ସେ ଶୁଏ ନେହିଁ ଲୋ ମା। ଦିନ ବେଳେ ଟୋଟାଲ ଶୁଏ ନେଇଁ ସେ ଦିନରେ ଆଖି ପଲ ପ କାଏ ନା ପାଞ୍ଚ ଦଶ ମିଟ ସେ ଶୋଇବେନି ପାଞ୍ଚ ମିନିଟିଆ ଦଶ ମିନିଟିଆ।
ଆଉଠିପଡ଼ିବ ପଟପାଟ ଆ ତାକୁ ତୁ କୋଳ ରେ ବୋଧେ ଧରିକି ଶୋଉ ସେଥିପାଇଁ ସେମିତି ହୋଇଯାଇଚି।
ନା ନା ନା କୋଳରେ ମୁଁ ତାକୁ ଧର ଅଭ୍ୟାସ ନୁହେଁ। କିନ୍ତୁ ସେ ଉଠିବ କାନ୍ଦିବ, କାନ୍ଦିବ ତାକୁ ଟିକେ ଝୁଲେଇବୁ ଇଏ କରିବୁ, କିନ୍ତୁ ଆଉ ତାପରେ ସିଏ ଶୋଇନଥିବ ତୁ କୁଆଡୁ ଶୋଇପାରିଵୁ କି, ଯଉ ଉଠିନେ ବି ଉଠିନେ
ଚିହ୍ନା, ସେ କାନ୍ଦୁଥିବ, ଭ୍ୟାକ୍ସିନ ନେଲା ବଳେ ବି କାନ୍ଦୁଥିବ। ଭ୍ୟାକ୍ସିନେସନ୍ର କାନ୍ଦିବାଟା ବହୁତ ମାତ୍ରାରେ ସେ କାନ୍ଦୁଥିବ।
ହଁ, କାନ୍ଦେ। ଭ୍ୟାକ୍ସିନ୍‌ ନେଲେ ସେ ଏ-ଏ ଜର, ଏଇଥରକ ଆସିଲା ଯେ, ଏଇଥରକ ମାନେ ଆଣି ଭାରି ସେ ପୁରା ମାନ୍ଦେଇ ଗଲା।
ଓ, ଯେତେବେଳେ ବି ଭ୍ୟାକ୍ସିନ୍‌ ନବ, ସବୁବେଳେ ଜର ଆସିବ, ସବୁବେଳେ କାନ୍ଦିବ। ତାକୁ ଭ୍ୟାକ୍ସିନ୍‌ ନେଲେ କଣ କରିବୁ ଜାଣିଛୁ ତ? ଗୋଡ଼ ପୁରା ଲମ୍ବେଇ ଦଵୁ, ଗୋଡ଼ରେ ତକିଆ ପକେଇଦବୁ। ଯେମିତି ତୋର ବଡ଼ି ତାଠି ଟଚ୍ ନହବ। ତ ତକିଆ ଗୋଡ଼ଟା ପୁରା ଲମ୍ବିକି ତା ମୁଣ୍ଡଟା ରଖିବୁ, ତୋ ତୋ ଗୋଡ଼ ଉପରେ ତକିଆ ରଖିବୁ, ମିନ୍ସ ଯୋଉଠି ଆମ ପାଦ ଦିଟା ଯାକ, ସେଠି ତକିଆ ରଖିବ। ପାଦ ଯୋଉ ତକିଆ ଉପରେ ତା ମୁଣ୍ଡ ରଖିବୁ, ତଳକୁ ଜଷ୍ଟ ଏମିତି ଟିକେ ଟିକେ ଟିକେ ଟିକେ ଗୋଡ଼ଟାକୁ ହଲେଇବୁ। ସେ ପୁରା ଆରାମ ସେ ଶୋଇବ ଆଉ, ଯେ ଯେତେ ମଦର ଫିଡିଙ୍ଗ କର, ଯେତେ ବ୍ରେ ଫିଡ୍‌ କରିବ, ସେତେ ତାର ତାର ସେତେ ଶୀଘ୍ର ଶୀଘ୍ର କମିଯିବ, ମାନେ ତାର ପେନ୍ ଟା।
ହଁ, ସେଟା ତ ମୁଁ ଜାଣିଛି, ସେଟା ମୁଁ କରେନି
ହୁଁ, ଆଉ ଭ୍ୟାକ୍ସିନ ଦେଇକି ଆସିବୁ, ତୁ ଅପେକ୍ଷା କରିବୁନି, ଜର ଆସିଲେ ମେଡିସିନ ଦେବେ। ଖୁଆଇ ମେଡ଼ିସିନ ଦେଇଦେବୁ, ମାନେ ସେଇଠୁ ଖୁଆଇବୁ ତ ଆସିକି ମେଡ଼ିସିନ ଦେଇଦବୁ ତାକୁ।
ହଁ ମୁଁ ତ ତାକୁ ଦେଇ ଦଉଛି, ଦେଇ ଦଉଛି ନା। ଜର ଆସୁ ନ ଆସୁ, ମୁଁ ତାକୁ ଦିଏ ନା। ମୁଁ ତାକୁ ଦେଇଦିଏ। ତା ଡୋଜ୍‌ ତା ଡୋଜ୍‌ କମ୍ପ୍ଲିଟ କରିଦିଏ।
ହୁଁ। ଏଇଆ ହଉଚି ଆଉ। ଧୀରେ ଧୀରେ ସିକ୍ସ ମନ୍ଥ ହେଲେ, ବାହାର ଖାଦ୍ୟ ଖାଇବ ଆଉ।
ହଁ।
ଆଉ କଣ? ଛୋଟ ପିଲାର ଯତ୍ନ ନେବା ବହୁତ କଷ୍ଟ। ତାର ପାଣି, ତାର ସବୁ ଯେଉଁ ଏବେ ପର୍ଯ୍ୟନ୍ତ ତ କିଛି ଟେନସନ୍ ନାହିଁ। ସେ ଆରାମସେ ଖାଲି ଖାଉଥିବ, ଶୋଉଥିବ। ସିକ୍ସ ମନ୍ଥ ପରେ ତାର ବଟଲ୍, ଡବା ଗିନା, ଚାମଚ ସବୁ ଗୁଡ଼ାକ ବଏଲ ୱାଟର ପକେଇକିନା ତୋତେ କ୍ଲିନ୍ କରିବାକୁ ପଡ଼ିବ, ତାପରେ ତାକୁ ଖୁଆବାକୁ ପଡ଼ିବ। ଯଦି ଗୋଟେ ଦିନ ବି ତାକୁ ବାହାର ନର୍ମାଲ ତୁ ମାନେ ବାସନ ବାହାରେ ଧୋଇକି ଦେଇଦବୁ, ତା ପରଦିନ ସେ ବାନ୍ତି କରିଦବ।
ହୁଁ।
ହୁଁ, ଏ ଭଳିଆ କଥା। ଛୋଟ ପିଲା ବହୁତ କଷ୍ଟ ପରା, ସେ କିଛି କହିପାରିବନି ପେଟ କଣ ହଉଛି, କି ମୁଣ୍ଡ ବିନ୍ଧୁଛି, କି କଣ ହଉଛି କାନ୍ଦିବ। ଏଇ ହବ ତୋତେ ବି କାନ୍ଦ ଲାଗିବ, ପୁରା ଭଲ କି କେୟାର ନେ ତାର ଆଉ। ଉଠିଵୁ କି?
ହଁ, କଣ?
ଉଠିବୁ କେତେବେଳେ?
ମୁଁ ଏଇନା ସମୟା ଗଡୁଛି, ସେ ଶୋଇଲା ଯଟା ଗାଧୁଆଳା ସାରା ଶୋଇ ନଥିଲା ବା।
ଅହ ହଇରାଣ କରୁଛି ତାହେଲେ ତତେ ଆଁ।
ହଁ।
ହଁ ରାତିରେ ପୁଣି ରୋଷେଇ କଣ କରିବ?
ରାତିରେ ରୋଷେଇ ଦେଖିବା କଣ କରିବା ରୁଟି, ଡାଲମା। ହଁ ଟିକେ ଆଳୁଚପ୍ ବନେଇଥାନ୍ତି ଭାବିଥିଲି ସନ୍ଧ୍ୟାରେ। ଦେଖିବା ବନେଇବାକୁ ଇଚ୍ଛା ହଉନି, ମତେ ଖାଲି ନିଦୁଆ ନିଦୁଆ ଲାଗୁଛି।
ମତେ ଖାଇବା ବନେଇବା କଥା କହିଲା ମାନେ ବି ମତେ ଭଲ ଲାଗେନି ଜାଣିଛ। ମତେ ଆଳୁ ସିଜା ଭାତ ଦେଲେ ମୁଁ ଖାଇକି ଶୋଇ ପଡିବି କିନ୍ତୁ ମୁଁ ଖାଇବା ବନେଇ ପାରି କଷ୍ଟ ମତେ ମ୍ୟାକ୍ସିମମ୍ ଟାଇମ୍ ବାହାରେ ଖାଇ ଦଉଛି କଷ୍ଟ ବୋଲିକା ମାନେ ଖାଇବା ବନେଇବା ଜାଣିଛୁ। ଏ ଭଳିିଆ କଥା ଆଉ।
ହଁ।
ହଁ ଗୋଡ଼ ଫୋଡ଼ ଗୁଡ଼ାକ ସବୁ ମାନେ ହେଲଥ ତ ହେଇଗଲାଣି ଖାଲି ଓଠ ଟିକେ ପିକ୍ କଳା ପଡ଼ିଯାଉଛି, ଚୁଟି ଗୁଡ଼ା ପାଚିଗଲାଣି ବହୁତ ପ୍ରୋବ୍ଲେମ୍ ହଉଚି।
ନେଟୱାର୍କ
ନାଁ ଲୋ ଆଣିନେହି ତା ପାଉଡରଟା ସରିଯାଇଛି। କଣ କହିଲ ନେଟୱାର୍କ୍ ଇସୁ ହେଲା?
ହୁଁ ବୋଧେ ଟିକେ ଇଏ ହେଲା, ହଁ ମୋ ନେଟୱାର୍କ ପ୍ରୋବ୍ଲେମ ହେଲା ବୋଧେ।
କଣ ଖଚ୍ ଖଚ୍ ଶୁଭୁଛି କି?
ହଁ ଫଟଫଡ଼ ହଉଛି।
ଉଁ ହୁଁ, ମୋ କଥା ଶୁଭୁନି ଟୋଟାଳ?
ଭଏସ୍ ଆସୁଛି କିନ୍ତୁ ନେଟୱାର୍କର ଟିକେ ପ୍ରୋବ୍ଲେମ୍ ହଉଛି ଆଇ ଥିଙ୍କ୍।
ଓହୋ, ନେଟୱାର୍କ ନହେଲେ ଫ୍ୟାନ୍ ସାଉଁଣ୍ଡ ଶୁଭୁଥୁବ ଫ୍ୟାନ୍ ଟା ଚାଲିଛି।
ଅହୋ। ହଉ ମୁଁ କହିଲି ମୁଁ ତାହେଲେ କାଟିଦଉଛି। ହେଲା ପରେ ଫ୍ରି ହେଇକି ଆମେ କଥା ହେବା ଆଉ ହଉ।
ହଉ।
ହଁ ରହୁଛି ଆଁ ବାଏ।
ହଁ ହଁ ରଖ।